ହଁ ସାଙ୍ଗ କଣ କରୁଥିଲ? ହ୍ୟାଲୋ।
ତମ ଭୟସ ଟିକେ ହଁ ହଁ ଶୁଭିଲା ତମ ଭଏସ ଶୁଭିଲା। ମୁଁ ଏ ମୁଁ ଶୋଇଥିଲି।
ତମେ ଶୋଇଥିଲ ଏଇ ତମ କୁ ଗରମ ନାଗୁନି?
ହଁ ନା ନା ଆମର ଏଠି ପୁରା ଥଣ୍ଡା ପାଗ ହେଇଛି। ଫ୍ୟନ୍ ଟା ଚାଲୁ କରିଦେଲେ ସେଟା କେତେ ଥଣ୍ଡା ଲାଗୁଛି ଭଲରେ ନିଦା ଆସିଯାଇଛି ମୁଁ ଶୋଇଯାଉଛି।
ହଁ।
ଆଉ।
ହାଲୋ।
ହେଲୋ କହୁନ ଆଉ କିଛି କହୁନ ତମେ ଆଜି ସକାଳେ କଣ ଖାଇଥିଲ?
ସେଇ ଯୋ ଆଉ ମୁଁ ଗୋଟେ କଥା କହୁଛି ସେଇ ଯୋଉ ବାହାଘରରେ ଯାଇଥିଲ ମୋ ମାଉସିର ନଣନ୍ଦରେ ତମକୁ ମଜା ନା ମଜା ଆସିଲା ନା।
କଲ ବହୁତ ମଜା ଆସିଥିଲା ବହୁତ ମଜା।
ମୁଁ ଖାଲି ତ ତା ସେଇ କଥା ସବୁ ଭାବି ଭାବିକି ଖାଲି ହସୁଛି ଆଉ। କେତେ ମଜା କରିଲୁ ତାଙ୍କର ହଳଦୀରେ
ଥିଲି ଗ୍ରୀନ କଲର ଲେହେଙ୍ଗା ଲେହେଙ୍ଗା ପିନ୍ଧିଥିଲି ତମେ ତମେ କଣ ପିନ୍ଧିଥିଲ ଗ୍ରୀନ୍ କଲର୍ ର?
ହଁ ମୁଁ ବି ଲାଙ୍ଗା ପିନ୍ଧିଥିଲି।
ତମେ ଗ୍ରୀନ କଲର ଆମେ ଯୋଉ ସଜାଡି ହେଇଥିଲୁ।
ସବୁ ନେଇକି ଯାଇନଥିଲୁ। ତମେ ଭୁଲି ଯାଉଛ ଖାଲି ଆଉ।
ଆଉ ମୁଁ ଆ ମୁଁ ଯୋଉ ଆମ ପିଇସି କୁ ନେଇକି ଯାଇଥିଲି ତ ତମ ସାଙ୍ଗରେ ତମେ ଯୋଉ ମ ପିଇସି କୁ ମତେ ନେଇକି ଯାଇଥିଲେ ସେ ମେକପ୍ କରିଦେଇଥିଲେ କେତେ ବଢିଆ ଲାଗୁଥିଲା କେତେ ମଜା ଆସିୁଥିଲା।
କେତେ ମଜା ଆସିଲା ରାତିରେ ଶୋଇବାକୁ ଜାଗା ମିଳିଲାନି। ହଁ ବସି ବସିକି ରାତିଟା କାଟିଲୁ।
ତ ତମର ବାପା କଣ କହୁଛନ୍ତି ଆମେ ଏ ରାସ୍ତାରେ ଟ୍ରେନ ରେ ଟ୍ରେନ ରେ ଅପେକ୍ଷା କରୁଛନ୍ତି।
ଟ୍ରେନ ରେ ଅପେକ୍ଷା ଇ ଷ୍ଟେସନରେ ବସିିକି ଟ୍ରେନରେ ଅପେକ୍ଷା କରୁଛୁ।
ବହୁତ ମଜା ଆସିଥିଲା ସେ ଯୋଉ ମେହେନ୍ଦୀ ଲଗଉଥିଲୁ ହୁଁ। ସେ ମେହେନ୍ଦୀ ଲଗେଇଲୁ ଆମେ ସେମିତି ଶୋଇଲୁ ଆମେ ଦି ଜଣ ସାଙ୍ଗ କେତେ କଥା କଥା ହେଉଥିଲୁ କହନି କଣ ଖାଇ ପିନ୍ଧିବୁ କେମିତି ରେଡି ହେବୁ କେମିତି ଯିବୁ କଣ ମେହନ୍ଦି ଲାଗ ହଳଦୀ ଦିନରୁ ଯାଇଥିଲୁ। କେତେ ବଢିଆ ଲାଗିଥିଲା ମତେ ମତେ ତ ବହୁତ ମଜା ଆସିଥିଲା।
ସେ ଯୋଉ ହର୍ଦଆ ଡ୍ରେସ ଟା ତମେ କୋଉଠୁ ଆଣିଥିଲ ତମ ମୋଠୁ ବି ତମର ଭଲ ଲାଗୁଥିଲା। ମୁଁ ବି ସେଇଭଳିଆ ନେଇକି ଯାଇଥାନ୍ତି କି ମୁଁ ଭାବିଲି ସେମିତି ଏମିତି ସିମ୍ପଲ।
ମୁଁ ଅନଲାଇନ ଅ ଅର୍ଡର କରିଥିଲି ତମେ ବି କହିଦେଇଥାନ୍ତ ମୁଁ ତମକୁ ଲିଙ୍କ ପଠେଇ ଦେଇଥାନ୍ତି ତମେ
ହ ମୁଁ ବା ନେଇକି ଚାଲି ଆସିଥିଲି ଦୋକାନରୁୁ ଫେର କଣ ପଇସା ବର୍ବାଦ କରିମି। ହଁ ମୁଁ ସେଇଥିପାଇଁ ଇଏ
ତା ବାପାଙ୍କ
ନା ନା ମୁଁ ମୁଁ ଭାବିଲି ଅନଲାଇନ ରୁ ମାନେ କିଣିବି ଟାଇମ ଲାଗିବ ମୁଁ ଯିମି ଦେଖି କିଣି- ଚାଲି ଆସମି ହଳଦୀ ହଳଦୀଆ ଡ୍ରେସ ଟା ଆଉ କଣ ଖାଲି ହଳଦୀ ଟେ ପିନ୍ଧିବି। ମୁଁ ସେଥିପାଇଁ ହଲକା ଲେ ରେଟର ନେଇକି ଚାଲି ଆସିଥିଲି। ଆଉ ମୁଁ ତମ ଡ୍ରେସ ଟା ଦେଖିକି ମତେ ବହୁତ ଭଲ ଲାଗିଲା। ମୁଁ ଭାବିଲି ଏଇଳିଆ ମୁଁ ବି ଗୋଟେ ନେଇକି ଆସିଥାନ୍ତି କି? ତମେ ବି ମତେ ଦେଖେଇଲନି ସରପ୍ରାଇଜ ଦେଲ। ବହୁତ ଚାଲାକ ଅଛ ମୁଁ ବି ଏଥର କିଣିବି ତମକୁ କହିବି ନାଇଁ।
। ମୁଁ ତମରି ଦେବି। ଆ ଆଉ ଯୋଉ ମୁଁ ନେଇକି ମୁଁ ତମକୁ ନେଇକି ଯାଇଥିଲି ମୋ ମାମୁଁ ବାଗରରେ ସେତେବେଲେ କେମିତି ମଜା ଆସି ଥିଲା।
ନା ସେଠି ତ କି ଡ୍ୟାନ୍ସ ଇସ ବଢିଆ ନାଗୁଥିଲା ଆଉ। ରାତି ସାରା ତ ଶୋଇବାକୁ ମନ ହଉନି ହଁ ତମ ତମ ଆଇ- ଖାଲି କହୁଛନ୍ତି ଏ ଯାଆ ଶୋଇଯିବ ଏ ଝିଅ ମାନେ କଣ ହ୍ୟାଲୋ। ହଁ ତମ ଆଇ କହିଲେ କଣ ଝିଅ ମାନେ ଖାଲି ଏମିତି ଖାଲି ବସିଛ ନାଚୁଛ। ଆ ଯାଉନ ଶୋଇବ ଫେର କାଲି ସକାଳେ ଯିବ ନାହିଁ କି ବାହାଘର ରେ।
ଆ ମୁଁ
ତମ ଆଇ କାଲି ଗୋଳଉଥିଲେ ଯା ଶୋଇବ ଯା ଶୋଇବ। ହଁ ହ୍ୟାଲୋ
ହୁଁ ଖାଲି ତ ଆମେ ଡାନ୍ସ କରୁଥିଲୁ
ହଁ ହଁ ଶୁଭା ଯାଉଛି।
ସୁଭିଲା?
ହଁ
ହୋ ଆମେ ତିନି ଚାରିଟା ଗୀତ ଭିତରୁ ଡ୍ୟାନ୍ସ କଲୁ ଡ୍ୟାନ୍ସ କଲା ପରେ ଆମେ ତାପରେ ଖାଇଲୁ ରୁଟି ଖାଇଲୁ ଚାଉଳ ରୁଟି। ତ ସେଇତ ଅରୁଆ ଚାଉଳ ରୁଟି ବହୁତ ଟେଷ୍ଟ ଲାଗେ ମତେ ମୋର ବୋହୁତ ଫେବରେଟ୍ ମୋ ମାଆଙ୍କୁ ସବୁବେଳେ କୁହେ ମୁଁ ଅରୁଆ ଚାଉଳ ରୁଟି ହିଁ ଖାଇବି। ଆଉ ସିଏ ଅରୁଆ ଚାଉଳ ରୁଟ ଟି ଭଜା ଚିକେନ ତରକାରୀ ଏସବୁ ଥିଲା ବୋହୁତ ମଜା ଆସିଲା ସେଟା ଖାଇବା ପରେ ଆମେ ମେହେନ୍ଦୀ ସମସ୍ତଙ୍କୁ ଲଗେଇଲୁ ମେହେନ୍ଦୀ ଲଗେଇବା ପରେ ପୁରୀ ସବୁ ଛଣା ଗଲା।
ହୁଁ ମୁଁ ବି ବା ଥିଲି ତମେ ମେହେନ୍ଦୀ ନଗଉଥିଲ ମୁଁ ପଳେଇ ଆସିଲି ଶୋଇବା ପାଇଁ।
ତାପରେ ଆଁ ମେ ଆସଲି ତାପରେ ଆମର କେତେ ସାଙ୍ଗ ମୋ ପାଖରେ ଆସିକି ଶୋଇଗଲେ।
ହଁ ମୁଁ ଶୋଇଯାଇଥିଲି ମୁଁ ଦେଖିନି। ଆଉ ତମେ ଆ ହଁ ମୁଁ ଶୋଇଯାଇଥିଲି ମୁଁ ଦେଖିନି ମୁଁ ଦେଖିଲା ବେଳକୁ ତମେ ଆସିକି ମୋ ପାଖରେ ତମ ଆଉ ଦିଟା ସାଙ୍ଗ ଆସିକି ମୋ ପାଖରେ ଶୋଇଯାଇଛନ୍ତି।
ହୁଁ ହୁଁ ହଁ ନା। ହଁ ମୋ ଆଈ କହିଲେ ଏ ସେଠାରେ ଜାଗାନି ବାହାଘରରେ ତ ତମେ ଜାଣିଥିବ ଜାଗା ନହିଁ।
ହୁଁ
କମ୍ ଜାଗା ଦେଖିବ ତା ଘର କେତିରେ ତିନି ପାଖରେ ଟୁଣ୍ଡି ବୋଉ ଆଜି
ହଁ
ଆ ବୋଲି ଲୁ ବୁଲା ନା ଆମେ ସେଠୁ ମେହେନ୍ଦୀ ନେଲୁ କେତେ ବଢିଆ ଡିଜାଇନ ଟିକେ ଆଉ
ହଁ ହ୍ୟାଲୋ
ସୁନ୍ଦର ଲାଗୁ ତଇ ତାକୁ
ରହି ରହିକି ଦି ତମର ସାଉଣ୍ଡ ଟା ଶୁଭୁନି।
ମୁଁ କହିଲି ତ ତମେ ବି ସେ ସାଙ୍ଗ ଠାରୁ ଲଗେଇଥିଲ ନା ଆଉ ଗୋଟେ ସାଙ୍ଗ ପାଖକୁ ଯାଇଥିଲ?
ହୁଁ ଆଉ ଗୋଟେ ସାଙ୍ଗ ସେଟା ବା ସେ ନଗେଇ ନଗେଇ ତ ପୁରା ଥକି ଯାଇଥିଲା। ମୁଁ କହିଲି ଛାଡ ନହେଲେ ମୁଁ ଆଉ ଗୋଟେ ଜଣଙ୍କୁ ପାଖରେ ନଗେଇ ଦଉଛି। ସିଏ ମତେ ନଗେଇଲା ମତେ ଭଲ ଲାଗିଲାନି ମୁଁ ମୋ ସାଙ୍ଗ ପାଖରୁ ନଗେଇଥାନ୍ତି ଭଲ ହେଇଥାନ୍ତା। ସେ ଭୋଉତ ଟାଇମ ନେଲା କିନ୍ତୁ ସେ ମିଜିରି ମିଜିରି ଡିଗିରି ଡିଗିରି ନଗେଇଲା ମୁଁ କହିଲି ଥାଉ। ହଁ ନଗେଇଦେଲା ଆଉ ଯାହା ନଗେଇଲା ନଗେଇଲା ହାତ ନାଲ ହେଲେ ଭଲ
ନାଲି ହେଲେ ବୋହୁତ ଭଲ ଲାଗିବ।
ହଁ ମୁଁ ଗୋଡଟରେ ବି ନଗେଇଥିଲି।
ସେ କହୁଛି
ହୁଁ।
ଟିକେ ଲଗେଇଲେ ଲାଗି
ତମ ସାଉଣ୍ଡ ଟା ଆସୁନି ଭଲ କିରେ ତମେ ନହେଲେ ପଦାକୁ ଯାଉନ। ତମ ସାଉଣ୍ଡ ଟା ଆସୁନି ଡଇ ଡଇକି କଟି ଯାଉଛି। ତମେ ପଦାକୁ ନହେଲେ ଯାଅ।
ନା ଆସୁନି।
ଆସିଲା ଟିକେ ସମୟ ରୁହ।
କାହିଁକି କହନି କଥାଟା ଖାଲ କଟି କଟିକି ଆସୁଛି। ତୋର ଅଧ କ-କଥା ବୁଝିପାରୁଛି ଆଉ ଅଧ ବୁଝି ପାରୁନି। ହାଲୋ। ହାଲୋ। ହାଲୋ। ହଁ ଶୁଭିଲା ଶୁଭିଲା।
ରୁହ ସାଙ୍ଗ ନହେଲେ ମୁଁ ପଦା ଯାଉଛି।
ହାଲୋ।
ହଁ।
ହଁ ଶୁଭିଲା ଏଥର ଶୁଭିଲା।
ଏଥର ଭଲସେ ଭଏସ ଟା ଶୁଭୁଛି ନା?
ପୁରା ଭଲ ପୁରା କ୍ଲିୟର ଶୁଭୁଛି ସେଟା ରହି ରହିକି ଆସ ଚି ଯେମିତି ଅଧ କଥା ଶୁଣୁଚି ଅଧ ଶୁଣି ପାରୁନି।
ହଉ। ହଉ ମୁଁ ସେଇ କଥା ସବୁ କହୁଥିଲି ମାମୁଁ ପାଖରେ ବହୁତ ମଜା ଆସିଲା ମୋ ମାମୁଁ ପାଖରେ ତମେ ବହୁତ ଇଞ୍ଜଏ କର ତମ ଅ ମାଉସୀ, ନଣନ୍ଦ ପା ଘରେ ବି ମୁଁ ବହୁତ ଇଞ୍ଜଏ କଲି ଆମେ ସମସ୍ତେ ମେହେନ୍ଦୀ ଲଗେଇଲୁ ଡ୍ୟାନ୍ସ। କଲୁ ହଳଦୀ ଲଗେଇଲୁ।
ସେ ଯୋଉ ଗୁଚୁପ ବାଲାଟା ଠିଆ ହେଇଥିଲା ସେ କହିଲା ମୁଁ ଖୋଲିିବି ନାହିଁ ମୁଁ କ ଖୋଲିବନି। ସେ କହିଲା ହଁ ହଁ ମୁଁ ଖୋଲିଦେମି ଆସୁନ ଖାଇବ। ଆମେ କେତେ ପୁରା ଖାଇଦେଲୁ ପୁରା ମେଚେ ଆମକୁ ଆଗ ଦେଇଦେଲା। ତାପରେ ତ ଲୋକ ମାନେ ପୁରା ଏକଦମ ଲାଇନ୍ ଲାଗିଗ
ହୁଁ ସେଇଟା ହି ଆମେ ବହୁତ ଖାଇଥିଲୁ ଗୁପଚୁପଟା ଆଉ ଆଉ ମାନେ ଆଁ ଆଉ ଆମେ ଟିକେ ଲେଟ କଲେ ଆଉ ଆମେ ଖାଇ ନ ପାରିବା ଖାଇପାରୁନଥିବ।
ନା ବା। ଆଉ ସେ ସେ ତ ମୁଁ ତାକୁ ଯାଇକି ପଚାରିଲି ମୁଁ କ କହିଲି ଆଉ ଆପଣ ଏଇଟା ଗୁଚୁପ ବିକ୍ରି କରିବେ ସେ କହିଲା ନା। ଆ ନା ନା ଆମକୁ କହିଛନ୍ତି ସେ ଯୋଉ ବାହା ଘରିଆ ଆସିବେ ତା ପାଇଁ। ଖୋଲିବ ମୁଁ କ ଆମକୁ ଦବନି ସେ କହିଲେ ହଁ ଆସ ଆସ ଆସ ଖାଇଦବ ଆସ ସେତିକି ବେଳେ ଆମେ ଆଗେ ଆଗେ ଖାଇଦେଲୁ। କୋଡ଼ିଏ, ପଚିଶ ଟା ଖାଇଦେଲୁ ଆଉ ବିରିୟାନି କିଏ ଖାଇ
ନା ବିରି
ମୁଁ କହିଲି ଖାଉଚୁ ଗୁପ ଚୁପ୍ ପାର୍ଟି କରିବା ଏଁ ବିରିୟାନୀ ଟିକେ ଟିକେ ଖାଇଦେଲେ। ଫେର ଆମେ ଆସିବା ବେଳକୁ ଆମ ଘରକୁ ଦେଇଥିଲେ ମୁଁ କହିଲି ହଁ।
ବିରିୟାନୀ ତ ଆମେ ନିଜେ ବି ତିଆରି କରିକି ଖାଇପାରିବୁ ଆମେ ଗୁ ଗୁପଚୁପଟା ନିଜେ ତିଆରି କଲେ କେତେ। ଏ ଷ୍ଟ୍ରଗଲ କରିବାକୁ ପଡିବ କହ ତ।
ହଁ ସେଇଥିପାଇଁ ମୁଁ କହିଲି ଏ ଗୁ ଚୁପ ଆଗେ ଖାଇଦବ ତାପରେ ବିରିୟାନୀ ଖାଇବା ନ ଖାଇବା ଚଢିବ। ସେ ବେ ଆସିବ ବେଳକୁ ଫେ ଜରିରେ ଜଁ ଗୋଟେ ଜରି ପୁରା ପୁରେଇକି ଦେଇ ଥିଲେ ଚିଲ୍ଲି ଚିକେନ୍ ବିରିୟାନୀ ଦହି ସବୁ ଦେଇଥିଲେ ଖଟା ଦେଇଥିଲେ ଫେଳେ ସେଇଟା ଗୁଚୁପ୍ କଣ ପୁରେକି ଦେବେ ନା ଗୁଚୁପ୍ ପୁରା ସରିଗଲା ପୁରା ତାର ଗୋଟେ ପୁରା କାଞ୍ଚ ବାକ୍ସଟା ପୁରା ସରିଗଲା।
ହେ ଏତେ ଗୁଡିଏ ଆସିଥିଲେ ବ ବରାତି ଆଉ କଣ।
ଉଁ
ଏତେ ଗୁଡା ଆସିଲା ଆଉ।
ତମେ ଯିବ ଆଉ ଗୋଟେ ବାଆଘର ଅଛି ଯିବ?
ହଁ ତମେ ନେଇକି ଗଲେ ମୁଁ ଯିବି ତମ ସାଙ୍ଗରେ ମତେ ବହୁତ୍ ମଜା ଆସେ। ହଁ ମୋ ବାପା ଛାଡ୍ ଦେବେ ତମ ସାଙ୍ଗରେ ଛାଡ୍ ଦେବେ ହଁ ଛାଡ୍ ଦେବେ। ତାଁ ତମ ସାଙ୍ଗରେ ମତେ ବହୁତ୍ ମଜା ଆସେ।
ମୁଁ ତମ ମାମାକୁ ଆଉ ପାପାକୁ ପଚାରିମି ମୁଁ କହିମି ତାକୁ ନେଇକି ଯିମି ଟିକେ ଛାଡ ବହୁତ୍ ମଜା ଆସିବ। ହଁ। ମୋର ଆ ମାଉସୀ ଝିଅର ବାହାଘର ଅଛି ଦି ମାସ ପରେ।
ହଁ।
ଅଁ।
ଅଛି ମୁଁ କହିମି ତମ ବାପାକୁ ମୁଁ ପଚାରିମି ତାପରେ ତମ ବାପା ଯଦି ହଁ କରିବେ ନେଇଁକି ଯିମି ହେଲା।
ହଉ ହଉ ମୁଁ ତୋ ସାଙ୍ଗରେ ଯିଆ ପାଇଁ ରେଡି ପୁରା।
ଆ ତମେ ଡ୍ରେସ୍ ଫ୍ରେସ୍ ସବୁ ଇଏ କରିଦେଇଥିବ ଯୋଉଟା ବାହାଘରରେ ପିନ୍ଧିବ ହଳଦୀରେ ପିନ୍ଧିବ। ରେଡି କରିଥିବ ମୁଁ ତମ ବାପାକୁ ପ୍ଲିଜ୍ ପ୍ଲିଜ୍ କରକି କହମି ଏ ଛାଡ୍ ଦେବେ ଆଉ। ଯିବ ସେଠି ଇଞ୍ଜୟ କରିବ ଭଲ ଲାଗିବ ଏକୁଟିଆ ଗଲେ ଭଲ୍ ଲାଗିବନି।
ନା ସାଙ୍ଗସାଥି ଗଲେ ସେଇଟା ବହୁତ୍ ଭଲ ଲାଗିବ ଏକୁଟିଆ ଗଲେ କଣ ମଜା।
ହଁ।
ଏକିଟା ଗଲେ କେବେ ବି ମଜା ଆସିବାନି।
ନା ବା ମୁଁ ସେଇଥିପାଇଁ ତମକୁ ଡାକୁଚି ବା ତମେ ମୋ ସାଙ୍ଗରେ ଯିବ।
ମୁଁ ତମର ବେଷ୍ ଫ୍ରେଣ୍ଡ୍ ନା?
ହଁ।
ମୁଁ ତମର ତମର ମେ ମୋର ତମେ। ହୁଁ ବେଷ୍ଟି ଫର୍ ଏଭର୍।
ହଁ।
ଆଉ ତମର ଦେଅମଚ୍ ଭଲ ଅଛି?
ହଁ-ହଁ ଦେହ ଭଲ ଅଛି ମୋ ମାମା ଦିଅ ଭଲ ଅଛି। ଆଉ ମୁଁ ଯିବି ମୋ ବାପା ସାଙ୍ଗରେ ମୋ ମାମୁଁ ଘରୁକୁ। ଗୋଟେ ଦିନ ପାଇଁ ସକାଳେ ଯିମି ଚାରିଟା ବଡେ ପଳେଇ ଆସିମି ଆଉ।
ହଁ ଯାଅ ଯାଅ ବୁଲିକି ଆସ ମତେ ତ ସ ସବୁଆଡେ ତ ମ ତେ ନେଇକି ଯାଇପାରିବନି ନା ଏକୁଟିଆ ବି ଯିବା ପଡିବ।
ହଁ କାଇଁକି ନା ଆଉ ସେ ଆମର ଏ ଗୋଟେ ଇନଭାଇଟର୍ ଆଣିବୁ ତୋ। ମୋ ମାମା ଯିବେ ମୁଁ ବି କଇଲି ମୁଁ ବି ଯିମି ସାଙ୍ଗରେ ଟିକେ ବୁଲି ବାଲିକି ଆସ୍ କିମି ଆଉ ତମେ ଇନଭାଇଟ ନେଇ ଚାଲି ଆସିବ ମୁଁ ମୋ ଘରେ ଥିମି ଫେର ଆସିବା ବେଳକୁ ନେଇକି ଚାଲି ଆସିବା କାଇଁନା ଓ ହୋ ଯିବ
ହଁ।
ଏ କାହିଁକି ନା ବର୍ଷା ଦିନ ଆସିଲାଣିି ବର୍ଷ ପଡିବ ମାନେ ଲାଇନ ଫୁସ ହେଇଯିବ। ପ୍ରବଳ
ଲାଇନ ପଳେଇ ଯିବ ଗଲେ ଲାଇନ ପଡେଇ ଗଲେ ଜମା ବି ବହୁତ ଚୂଡ଼ ମାଡ଼ିବ ଭଲ ଲାଗିବନି ଜମା ବି ବିଲ